ହେଲୋ।
କଣ କରୁଛ?
ଆଚ୍ଛା ଆମେ ବସିଛୁ। ତମେ କଣ କରୁଛ?
ନାଇଁ ମୁଁ ବି ଏମିତି ଖାଲି ରେ ଥିଲି ଆଉ। ଖାଇଲେଣି?
କେମତି କେମିତି ଅଛ?
ହଁ ଭଲ, ଆଉ ତମେ।
ହଁ ମୁଁ ବି ଭଲ ଅଛି।
ହ କଣ ତ ଖା ଖାଇଲୁଣି ନା ନାଇଁ।
ହଁ ହଁ ବ୍ରେକଫାଷ୍ଟ କରିଛି।
ଓହଁ।
ହଁ ତମେ।
ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ପୁରୀ ଉପମା।
ପମା। ଓହୁଁ।
ତମେ କଣ ଖାଇଛ?
ମୁଁ। ଏମତି ହିଁ ମୁଡି ମିକ୍ସଚର ଟିକେ ଖାଇଥିଲି ଆଉ। ଆମର କାଲି ସେ ପଣସ ବରା କରାହଇଥିଲା ତ, ସେଇଟା ଟିକେ ଖାଇଥିଲି ଆଉ।
ଆଚ୍ଛା। କେମିତି କଣ କରାଯାଏ ପଣସବରା?
ହଁ ତମର ସେପଟେ ପଣସ ମିଳେ ନା ନାଇଁ କିି?
ହଁ ହଁ ମିଳେ ମିଳେ।
ହଁ ସେଇ ପଣସ, ମାନେ ଯେତେବେଳେ ପୁରା ପାଖ ଫଳ ହେଇଯିବ। ତାପରେ ପାଚିବ ନା। ଏଇ ସମୟରେ ଆଗ ତ ପାଚେ। ତ ସେ ପାଚିବା ପଣସକୁୁ ତମେ ଆଣିବ, ତାପରେ ଗୋଟେ ଗୋଟେ ଖଣ୍ଡ ଯୋଉ ସବୁ ଥାଏ, ସେଇ ଯାଏ ବାହାର କରିଦେଲା ପରେ ତାର ମଞ୍ଜି ବି ସବୁ ବାହାର କରିଦବ, ତାକୁ ଭଲସେ ପୁରା ଗୁଣ୍ଡ କଲା ଭଳିଆ ତାର ଗୋଟେ କରିଦବ, ମାନେ ହାତ ରୁ କରିଦେଲେ ବି ହେଇଯିବ କଣ ପାଇଁ କି ସେଇଟା ପୁରା ଭଲ ସେ ପାଚିଥାଏ ନା।
ହଁ।
ନହେଲେ ତମେ, ଯୋଉ ଆଜିକାଲି ତ ମିଳୁଛି ଗ୍ରାଇଣ୍ଡର ସମସ୍ତେ ସେଇଠୁ କରୁଛନ୍ତି। ସେଇଠି କଲେ ବି ଚଳିବ। ହେଲେ ହାତ ର କରିଦବ। ସେଇଟା ଗୋଟେ ହେଇଗଲା ପରେ ତମେ ହଁ କଣ ଅଟା ଗୁଣ୍ଡ ହଉ ନହେଲେ ତ ଚାଉଳ ଗୁଣ୍ଡ ଯୋଉ ଚାଉଳ ଗୁଣ୍ଡରୁ ପିଠା ହୁଏନି ସେ
ହଁ।
ଏ ଗୁଣ୍ଡ ୟୁଜ ସେଇଠି କରିକି ମିଶେଇଦବ, ଦି ଜଣଙ୍କୁ ପଣ ହଁ ଭଲସେପୁରେ ତାର ଗୋଟେ ପାଗ ବନେଇଦବ। ମାନେ ପୁରା ଏତେ ଅଧିକ କଠିନ ବି ରଖିବନି ତାକୁ ଠିକ ଠାକ ହାଲକା ହାଲକା ରଖିବ। ସେଇଟା ଗୋଟେ ହେଇଯିବ। ତାପରେ ତମେ ହଁ ଚାହିଁଲେ ସେଇଟା, ହଁ କଣ କଣ ତମେ ପକେଇବ? ସେଇ କଣ ସର ତ ସେଇଟା ତାପରେ ଚାଉଳ ଗୁଣ୍ଡ ଲୁଣ ପକେଇବ। ଆଉ କିଏ ତ ଚିନି ପକଉଛନ୍ତି, ନହେଲେ ବି ନାହିଁ। ଆଉ ମାନେ ତାର ଠିକ ସେ ତାକୁ ଧରିବା ପାଇଁ ମାନେ ଅଠା ଅଠାଳିଆ ହେବା ପାଇଁ ପାଇଁ ସେ ଅଟା ଗୁଣ୍ଡ ଟଏ ପକେଇଦେବେ, ସେଇଟା ହେଲେ ମାନେ ତାର ଗୋଟେ ଭଲ ସ୍ଵାଦ ଟା ଆସିବ।
ଆଚ୍ଛା। ସେଇଠୁ ଛାଣି ଦିଅନ୍ତି ଆଉ ନେଇକି।
ହଁ। ସେଇଠୁ ତେଲ ଗରମ ହେଇଗଲା ପରେ ତ ଛାଣିଦେବେ ଆଉ। ମାନେ ଗରମ ତେଲରେ ଆକା ଆଉ ହାଲକା ଗରମ ଥିବ ସେଇଠେ କରିଦେଲେ ଏତେ ଟିକେ ଭଲ ହବନି ତେଲ ପୁରା ଗରମ ଥିବ ତାପରେ ହେଇଗଲେ ସେ କଣ କି ତାର ରଙ୍ଗଟା ନାଲି ହେଇଗଲା ପରେ ତମେ ବାହାର କରିଦବ ଆଉ। ସେଠି ତ ସବୁ କରିଦେଲା ପରେ ଟି କେ ଉଷୁମ ହେଇ ଆସିଲା ବେଳେ ତମେ ଖାଇଦବ ଭଲ ଲାଗିବ ସେଇଠି।
ହଁ ହଁ।
ଆଉ ତମେ କେବେ କରିନ ହେଲେ ନାଇ କିି।
ନା ନା କରିନି ବାକି ମୁଁ ଖାଇଛି ଆମ ଘରେ ତ କେବେ କରିନି ଆଉ ବଡ ମା ଘରେ କଣ ଦେଇ ଆସିଥିଲେ ମୁଁ ଖାଇଛି। ମତେ ତ ଏତେ ଭଲ ଲାଗେନି ସେଇଟା।
ହଁ ନାଇଁ ମତେ ବି ଆଗରୁ ଏତେ ଭଲ ଲାଗୁନଥିଲେ ମାନେ ତାର ସ୍ଵାଦ ଟା ଟିକେ ପାଟିକୁ ଭଲ ଲାଗୁନଥିଲା ହେଲେ ଏବେ ମାନେ ଆମେ କରିଲୁ ନା ଆଉ ଏ ସମୟରେ ତ ସେଇ ପଣସ ଆକା ମିଳେ ଗୋଟେ। ଘରର ସେ ଯଦି କିଛି କହିଲେ ଆମେ ଟିକେ କରିଥାଉ ଆଉ ବରା। ଆଉ ସେଇଠୁ ତ କେତେ କଣ କରା ହୁଏ ମାନେ ତରକାରୀ ବନା ହୁଏ। ହଉ ମାନେ ସେଟା ଯେତେବେଳେ ପା କଳ ହେଇନଥାଏ ସେତେବେଳେ ବି ତରକାରୀ ବନାନ୍ତି ସେଇଠୁ ଛଣା ବନାନ୍ତି
ଛୋଣା ବି ହୁଏ।
ହଁ ସେଇଟା ବି ଭଲ ଲାଗେ।
ଆଉ ଯୋଉ ମୁଁ କହିଲିିନି ମାନେ ପାଚି ସିଲା ବେଳେ ତ ସେଇଟା ହୁଏନି। ଯେତେବେଳେ ସେଇଟା କଞ୍ଚା ଥିବ ମାନେ ପୁରା ପାଖକୁ ସେଇଟାକୁ ବି ତମେ ତରକାରୀ କରିଦବ ସେଇଟା ବି ବଢିଆ ସ୍ଵାଦ ଲାଗେ।
ହଁ ହଁ।
ହୁଁ ତାପରେ ତାର ମଞ୍ଜି ଯାଏଁ ବି ତ ବ୍ୟବହାର କରାଯାଏ। ତାକୁ ଟିକେ ଭାଜିଦେବେ ଖାଇବେ ତାର ଗୋଟେ ସ୍ଵାଦ ବଢିଆ ଲାଗେ ଆଉ।
ହଁ ହଁ। ହଁ।
ହୁଁ।
କଣ ତ ଆଉ ଗାଁ ଗହଳିରେ ତ ଆଗ ଗାଁ ଏମିତି ବି ହଉଥିଲା ଯେ ମାନେ ସେ ଯୋଉ ମଞ୍ଜିକୁ ନାଇଁ
ହଁ ମଞ୍ଜି କୁ ବି ସିଝେଇକି ବି ଖାଉଛନ୍ତି ଲୁଣ ଟିକେ ପକେଇକି ସେଇଟେ ସିଝେଇ ଦେଇକି ବି ଖାଇ ଦେଉଛନ୍ତି ମାନେ ବହୁତ ଭଲ ଲାଗେ ଆଉ ତ ନହେଲେ ଆ ଯୋ କୁହନ୍ତିନି କଡେଇରେ ନହେଲେ ତ କୋଉଠି ଗୋଟେ ସେ ବାଲି ପ ପକେଇକି ଚୁଲିରେ ହିଁ
ହଁ ହଁ ଭାଜି ଦିଅନ୍ତି
ଭାଜି ଦିଅନ୍ତି ତ ସେମିତି ବି କରିକି ଖାଆନ୍ତି ଆଉ ସେଇଟାକୁ ମଞ୍ଜିକୁ ଡାଲି ରେ ବି ପ ପକେଇକି ଖାଆନ୍ତି
ହଁ ସେଇଟା।
ହଁ ତରକାରୀ ମାନେ ଯୋଉଟେ ପକେଇକି ଖାଇଲେ ବି ହଁ ବହୁତ ଭଲ ଲାଗେ ତା ମଞ୍ଜି ସବୁ ସେଠି ତ ପୁଡେଇକି ଖାଇଲେ ତ ଆହୁରି ଭଲ ଲାଗେ।
ହଁ ହଁ ତାର ଗୋଟେ ମାନେ ତାର ଗୋଟେ ବଢିଆ ସୁଗନ୍ଧ ଆସେ।
ହଁ। ଭଲ ଲାଗେ।
ଆପଣଙ୍କ ସହିତ କେତେ କଣ ଆହୁରି ଆଉ ଆମ ଗାଁ ଗହଳିରେ ଓସା କରନ୍ତି ତମର ସେପଟେ କେଜାଣି କରନ୍ତି କି ନାଇଁ ମାନେ ଜଉ ଛୋଟ ଛୋଟ ଗୁଡାକୁ ହେନି ସେମିତି ପ୍ରକାରର ଗୋଟେ ବନାନ୍ତି ମାନେ ମିକ୍ସିଚର ଯୋଉ ଏବେ ଯୋଉ ପାଚିଲା ପଣସ ମୁଁ ଯଉ କହିଲେନି ବରା ପାଇଁ ଯୋଉ ବ୍ୟବହାର କରାଯାଏ ସେଇଟାକୁ ନେଇକି ତମେ ଆଣିବ ଏମିତି ଛୋଟ ଛୋଟ ଖଣ୍ଡ କରିକି ଏମିତି ଏମିତି ତମେ ବାହାର କରିଦବ। ତାପରେ ତାକୁ ଶୁଖେଇ ଦେଲା ପରେ ପୁରା ଭଲସେ ଯଦି ଶୁଖିଯିବ। ସେରା ମାନେ ଆହୁରି ମସଲା ଲଙ୍କା ଗୁ ଟୁ ଲୁଣ ଟିକେ ପକେଇ ଦେଇକି ହଁ ସେଇଟା ତ କରନ୍ତି ନାଇଁ ମିକ୍ସିଚର ଭଳିଆ ବି କରନ୍ତି।
ଆଚ୍ଛା।
ହଁ ମିକ୍ସିଚର ତ ସେ ମଇଦା ଅଟା ରୁ ଯାହା କରୁଛନ୍ତି କରୁଛନ୍ତି ଆଉ ପଣସରୁ କଲେ ତ ସେଇଟା ବି ବଢିଆ ହୁଏ।
ହଁ ଆଉ ଖଟା ବି କରୁଛନ୍ତି ପରା ସେ ଯ ଦା ପଣସ ଭିତରେ ସେ ମଞ୍ଜି ଗୁଡାକୁ କାଢି ଦେଇକି ସେଇଟା ଖରାରେ ଶୁଖେଇ ଦିଅନ୍ତି ସୁ ପୁରା ଭଲସେ ଶୁଖି ଗଲା ପରେ ତାକୁ ଆଚାର ବି ବନେଇ ଦିଅନ୍ତି।
ନାଇଁ ମୁଁ ଖାଇନି ନାଇଁ ନାଇଁ ମୁଁ ଖାଇନି।
ଆଚ୍ଛା ହଉ ସେଥିପାଇଁ ଜାଣିନି ମୁଁ ଖାଇଛି ଆମ ଗୋଟେ କରନ୍ତି। ଆମେ କିନ୍ତୁ କରୁନୁ ଯେ ବାକି ଆଉ କା ଘରେ କରିଥାନ୍ତି।
ହୁଁ। ହୁଁ ହୁଁ ନାଇଁ ମୁଁ ଆମର ମୁଁ ଦେଖିନି ସେଇଟା କେବେ।
ଅହ। ତମେ ଯୋଉ କହିଲ ଯୋଉ ମିକ୍ସିଚର ଗୁଡାକ କରିକି ଖାଉଛନ୍ତି ସେଇଟା ତ ମୁଁ କେବେ ଖାଇନି ଦେଖିନି ବି।
ହୁଁ। ନାଇଁ ଆମର ଏମିତି ଗୋଟେ ସାଙ୍ଗ ଘରୁ ଆଣି ଦେଇେଇଥିଲେ ତ ମୁଁ ସେତେବେଳେ ଯାହା ମୁଁ କ ଚାରି ଥିଲେ ମାନେ ଭଲ ଲାଗିଲେ ନା। ତ ମୁଁ ପଚାରିଥିଲି ତାର କେମିତି କଣ ଏଇଟା ବନା ହୁଏ ତମେ ଟିକେ ତାର କହିଦିଅ ପ୍ରଣାଳୀ ଟା କହିବାରୁ ତାଙ୍କେ କହି ଦେଇେଇଥିଲେ।
ଅ ହଁ ହଁ।
ମୁଁ ସେଇଟା ବହୁତ ଭିତରେ ଗାଁ ଗହଳିରେ କରାହୁୁଏ ଆଉ ଏତେ ବି କରୁନାହାନ୍ତି ଆଉ ଏବେ ତ ସବୁ ଲୋପ ପାଇଗଲାଣି ଆଉ। ଖାଲି ସେଟା ତରକାରୀ କରିକି ଖାଉଛନ୍ତି ଛଣା ବନେଇ ଦଉଛନ୍ତି ହଁ। ଆଉ କଣ ଆଜିକାଲି ତ ସ ଚିଲି ପନିର ଯେମିତି ସେ ପଣସ ଚିଲି ବି ବନେଇ ଦଉଛନ୍ତି ଆଉ।
ହଁ ହଁ।
ପଣସ ତ କେତେ କାମରେ ଲାଗୁଛି ଆଉ ପଣସ ମାନେ ଗାଁ ଗହଳିରେ ମିଳିଯାଏ ହେଲେ ଏମିତି ସହର ଯାଏ ତ କିଣିବା ପାଇଁ ପଡୁଛି ନା ତାର ହଁ ତାର ଦାମ ବି ବଢି ଯାଉଛି ପୁରା।
ହଁ।
ହେଲେ ତମେ ପଣସ କେମିତି କିଣିକି ଆଣ ନା ହୁଏ ତମର?
ନା ନା ଆମର ଅଛି ଗଛ ସବୁ ଲଗା ହେଇଛି ନା ତ ଆମେ କିଛି କିଣା କିିଣି କରୁନୁ। ସେଇଠୁ ହିଁ ସବୁ ଆଉ।
ହଁ ଆମରବି ବହୁତ୍ ସାରା ମାନେ କେହି କେହି ଆସନ୍ତି ଦେଖ ଆମର ନିଅନ୍ତି। ଆମ ଗଛରୁ କିଏତ ତରକାରୀ ପାଇଁ ନିଅନ୍ତି ଆଉ ପାଚି ଗଲେ ଆମର ବଳଦଆଙ୍କୁବି ଦେଇ ଦିଅନ୍ତି ମାନେ ବହୁତ୍ ସାରା ହେଇଗଲେ ନଷ୍ଟ ହେଇଯାଏନା ଖାଲି ମଞ୍ଜି ବାହାର କରିଦେଇକି ଆମେ ଦେଇ ଦଉ ଆଉ ତାପରେ ସେମଞ୍ଜିକୁବି ରଖିଦଲା ପରେ ସେଟା ବହୁତ୍ ରହିଯାଏନା ମାନେ ସେଇଟା ଆଉ କିଛି ନଷ୍ଟ ହୁଏନି।
ହଁ।
ତାକୁ ଭାଜିକି ଖାଇଲେତ କେତେ ବଢ଼ିଆ ଲାଗେ ପୁଡ଼େଇ ଦେଲେବି ବଢ଼ିଆ ଲାଗେ। ହଁ।
ହଁ।
ବେଲେ ଏବେତ କଣ ସରିଲାଣି ଭାଜିଲେଣିନା ନାଇଁକିି?
ହଁ ହଁ।
ହୁଁ ହୁଁ।
ଏଠିକିବି ଆଣଛୁ ଆମେ ନେଇକି ଆସିଛୁ ମଞ୍ଜି ତାର।
ଆଚ୍ଛା।
ପଣସ ମଞ୍ଜି।
କଣ ସେଇଠି ଭାଜିକି ଖାଉଛନ୍ତିନା କୋଉ ତରକାରୀରେ ପକଉଛନ୍ତି?
ମଞ୍ଜି?
ହଁ।
ଆ ତରକାରୀରେ ପକେଇକି ଖାଉଚନ୍ତି ଭାଜୁଚନ୍ତିବି।
ଓହୋ ଆମରବି ସେମିତି ଆଉ ଚାଲିଚିତ। ଆଉ କଣ ସବୁ ଆ
କଣ?
ନାଇଁ ପଣସକୁ ଆଉ କେମିତି ବ୍ୟବହାର କରାଯାଏ ଜାଣିଚକି କହୁଥିଲି?
ନା ସେତିକିହିଁ ଜାଣିଚି ଆଉ କଣ କଣ ବ୍ୟବହାର କରାଯାଉଛି ମୁଁତ ଆଉ ଜାଣିନି
ସେରା ସୁଜି ପ ବି ଭଲସେ ଜାଣିଲେ ସେଇ ପାଚିଲା
ନା ନା ମୁଁତ ଯା ତମ ପାଟିରୁହିଁ ଶୁଣୁଚି ମୁଁ ଜାଣିନି ସେଇଟା।
ଉଁ ହୁଁ
କୁହନ୍ତି ମୁ କେବେ ଦେଖିନି ବନେଇବାର ଏମିତି ଆମ ସ୍କୁଲ୍ ଏମିତି ସାଙ୍ଗ ମାନେ ଆଣନ୍ତି ସାଙ୍ଗ ଘରେ ଆଣି
ଆଜା ନା ନା ମୁଁତ ଜାଣିନି। ଆଚ୍ଛା ମୁଁତ ଜାଣିନି ମୁଁ କେବେ ଖାଇନିକି ଦେଖିନିବି।
ଖାଇନିକି ଦେଖନିବି।
ହୁଁ।
ହୁଁ। ଆଉତସେ ତରକାରୀ ଭାଜି କିଏ ଆଉ ତମର
ହଁ।
ହୁଁ। କେବେ ସେଇଟା ବନେଇବେ ଦେଖିବ ଭଲ ଲାଗେଯେ ମୁଁ ମିକ୍ସଚର ଭଳିଆ କହିଲି ସେଇଟା ଖାଲି ବନେଇଦବେ ସେଇଟା ମାନେ ବହୁତ୍ ସହଯ ଉପାଏ ତମେ ଖାଲି ତାକୁ ଗୋଟେ ଗୋଟେ ଖଣ୍ଡ ଟିକେ ବାହାର କରିଦବ ଥାଳିରେ ଶୁଖେଇଦବ ପୁରା ଭଲସେ ସେଇଟା ବଢିଆ ଲାଗେ ତମେ ଖାଲି ଲୁଣ ପକେଇଦେଲେ ବି ଭଲଲାଗିବ ଆ ଉ ଏଇ କଣ ତ ହଳଦୀ ମସଲା ବି ଟିକେ ଦେଲେ ଭଲ ଲାଗିବ ଆଉ
ଆଛା
ମୁଁ ବନେଇବେ ହେଲା ମୁଁ କହିଲି
ହଉ
ବୋଉ ମୋର କାମ ଟିକେ ଅଛି ମୁଁ ରହିଲି ହେଁ
ଟା ଟା
ଆଛା